ହ୍ୟାଲୋ
ହଁ।
ହଁ, ଦିଦି, ହଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି। ଆଉ ଘରେ ସବୁ ଭଲ ଅଛ?
ହଁ ହଁ ସମସ୍ତେ ଭଲ ଅଛନ୍ତି।
କଣ କରୁଥିଲ?
ଏମିତି ବସିଥିଲି ଆଉ।
ହଁ ହଁ ହଁ ଖାଇଲେଣି?
ହଁ ହଁ ଖାଇସାରିଲିଣି। ଆପଣ?
ନା ମୁଁ ଆଜି ଖାାଇନି କିଛି ହେଲେ ମୁଁ ଆ ଟିକେ ଡେରି ରେ ଉଠିଲି ତ କାଲି ଟିକ କେ ଡେରିରେ ଶୋଇ ପଡ଼ିଲି। ଆଉ ଏପଟେ ଉଠିଲା ବେଳ, ଉଠିଲି ଏବେ ତ ଗାଧେଇକି ଆସିଲି।
ହଁ ହଁ
ସେପଟେ ପାଗ ବି ଟିକେ ଭଲ ନାହିଁ ତ ଲଘୁଚାପ ହେଇଯାଇଛି। ହଉ। ସକାଳେ ଗାଧାଉଥିଲୁ ହେଲେ ଏବେ ଟିକେ ମେଘୁଆ ପାଗକୁ ବର୍ଷା
ହଁ ମେଘୁଆ ପାଗ ତ ଟିକେ, ମାନ୍ଦାଳିଆ ଲାଗିବ। ନିଦୁଆ ନିଦୁଆ ଲାଗିବ ଆଉ।
ହଁ ଦେହ ବି ଖରାପ ହେଇଯିବ ନା ଟିକେ ସକାଳେ ଗାଧେଇଲେ, ତ ଏବେ ଗାଧେଇକି ଆସିଲୁ ଆଉ।
ଏବେ ଗାଧେଇକି ଆସିଲେ ତାହେଲେ?
ହଁ ଏବେ ଗାଧେଇକି ଆସିଲି। ଆଉ ଏବେ ଚାଲିଛି ରୋଷେଇ ଆଉ। ଆଜି ତ ଜଳଖିଆ ହେଲାନି ଟାଇ ଟାଇମ ହେଇଗଲା ଆଉ।
ହଁ ହଁ ଆଜି ତାହେଲେ ସିଧା ଭାତ ଖାଇବେ?
ହଁ ଖାଇନି। ହଁ ହଁ ହଁ ଆଉ ଜଳଖିଆ ସେ ହୋଟେଲ ଜଳଖିଆ ଖାଇଲେ କଣ ହଉଛି ନା ଦେହ ଖରାପ, ମାନେ ଆଉ ସେ ଥରେ ଖାଇଦେଲେ ଆଉ ଭାତ ଖାଇବାକୁ ଆଉ ଭଲ ଲାଗୁନି।
ହଁ ହୋଟେଲରେ ଟା ଟିକେ ତେଲ ମାନେ ଅଲଗା ତେଲ ସବୁ ବ୍ୟବହାର କରୁଛନ୍ତି ନା ତେଣୁ ଟିକେ ଭଲ ଲାଗିବନି ଖାଇବାକୁ ମଧ୍ୟ ଏପଟେ ବର୍ଷା ପାଗକୁ ସେଗୁଡ଼ାକ ଖାଇଲେ ପେଟ ବି ଖରାପ ହେଇଯିବ।
ପେଟ ଖରାପ ହେଇଯିବ ଆଉ ଯତ୍ନ ଶରୀର ପ୍ରତି ବି ଯତ୍ନ ନେବା ବି ଦରକାର ନା ଆଉ ଅଏଲ ଜିନିଷ ଯାକ ତେଲ ଜିନିଷ ଯାକ ଖାଇଲେ କଣ ହବ ଦେହ ଖରାପ ହେଲେ? ଏ ବର୍ଷା କୁ ଆଉ ଯଦି ଝାଡା ହେଇଗଲା ବହୁତ କଷ୍ଟ। କଷ୍ଟ ଲାଗିବ ଏଇ ମେଡ଼ିକାଲ ଏଇଠିକୁ ଯିବାକୁ।
ଏ ଇ ଏଇ ଡାଇରିଆ ଏବେ ପ୍ରାୟ ହବ ବର୍ଷା ଦିନଟା।
ହଁ ଏବେ ଏବେ ତ ଏଇଟା ତାର ଋତୁ ଆଉ ଡାଇରିଆ ହେବାର ଆଉ।
ତେଣୁ ଖାଇବା ପିଇବା ଟିକେ ଯତ୍ନରେ କରିବା ଆବଶ୍ୟକ ଆଉ।
ଯତ୍ନ ସହକାରେ ସତର୍କ ସହକାରେ ରହିବାର ଅଛି।
ହଁ।
ଆଉ ସବୁ ଆଜି ସବୁ ଭାଇ କରୁଛି ରୋଷେଇ।
ଆଚ୍ଛା ଆଚ୍ଛା।
ଆମ ମମି ବି ଗାଧେଇବା ପାଇଁ ଯାଇଛନ୍ତି ସବୁ ଆଜି ଆଜି ସବୁ ମୁଁ ଟିକେ ଲେଟ୍ ରେ ଉଠିଗଲିନା ଯେ ଏମାନେ ସବୁ ଜଲଦି ସକାଳର ଉଠିଲେ।
ହଁ ହଁ ଆଜି ତାହେଲେ ଭାଇ ରୋଷେଇ କରୁଛନ୍ତି।
ହଁ ସେ କରେ ରୋଷେଇ କରେ ସେ। ଆଉ ଆମର ଏପଟେ ବି ଆଉ ଏବେ ଯିବାର ଅଛି ନା ଚର୍ଚ୍ଚ ଯିବୁ ଆଜି ଆମର। ଏ ଇଣ୍ଡିଆ ଇଣ୍ଡିଆନ୍ ଖ୍ରୀଷ୍ଟିଆନ ଡେ ଆମର ଆଜି ଏଇଠି ଆମର ପାଳନ। ହବ ନା ଚର୍ଚ୍ଚ ରେ।
ଆଛା।
ଆଉ ଯିବୁ ସେଇଠି ସବୁ ପ୍ରାର୍ଥନା ହେବ ଗୀତ ଗାଇବୁ ସବୁ। ଏଇ ଯୋଉ ଆମର ସବୁ ଆସିବେ ସବୁ ବାହାରୁ ସବୁ ସବୁଥିରେ ଚର୍ଚ୍ଚ ହବ ଯିବୁ ଆଉ।
ଓହୋ ଆଜି ତାହେଲେ ଇଣ୍ଡିଆନ ଖ୍ରୀଷ୍ଟିଆନ ଡେ।
ହଁ ଯେତେ ସବୁ ଆମର ଯେତେ ଜଣ ସବୁ ପୂର୍ବ ପୁରୁଷ ମାନେ ଅଛନ୍ତି। ତାଙ୍କେ ଯୋଉ ଯେତେ ଯୋଉ ତ୍ୟାଗ ତାଙ୍କର ଯୋଉ ଯେତେ ଯୋଉ କୋଣ ଅନୁକୋଣରେ ଜଙ୍ଗଲରେ ପୁରା ପାହାଡ଼ ପର୍ବତ ସେଟାଇମ୍ ରେ ପୁରା ଅ ମାନେ ରାସ୍ତା ନଥିଲା ଗାଡ଼ି ନଥିଲା ନା। ସେମାନେ କେମିତି ପୁରା ଲୋକମାନଙ୍କୁ କେମିତି ହଁ ବୁଲି ବୁଲି ଶିକ୍ଷା ଦଉଥିଲେ। ତାପରେ ଯୋଉମାନେ ଅସହାୟ ଅବସ୍ଥାରେ ଯୋଉମାନେ କି ଆଉ ଭଲ ମାନେ ଭଲ ସ୍ୱାସ୍ଥ୍ୟ ସେମାନେ କିଛି ମାନେ ନିଜର ଯତ୍ନ ନେଇ ପାରୁନ ଥିଲେ ସେ ବିଷୟରେ ସଚେତନା ଦଉଥିଲେ। ଆଉ କେମିତି କଣ ସେବାରେ ଶିକ୍ଷାରେ ସବୁ ବିଷୟରେ ଆଉ। ଆଉ କେମିତି କଣ ଆଧ୍ୟାତ୍ମିକ
ଆଜିର ଦିନଟି ତାହେଲେ ଆପଣଙ୍କର।
ଆଜିର ଦିନ ତାଙ୍କକୁ ସ୍ମରଣ କରିକି ଆଜି ଗୋଟେ ଖ୍ରୀଷ୍ଟିଆନ ଇଣ୍ଡିଆନ୍ ଖ୍ରୀଷ୍ଟିଆନ ଡେ ଗୋଟେ ଆଜି ପାଳନ କରାହେଉଛି ଆଉ।
ଆଚ୍ଛା ଆଚ୍ଛା ଭଲ କଥା ଏଇଟା ତ ମୁଁ ଜାଣିନଥିଲି। ଆ
ହଁ ହେଲେ କେମିତି କଣ ହଁ ହଁ ଶୁଣୁଛି କୁହ।
ହଁ ନାଇଁ ତ ମୁଁ ଏସବୁ ବିଷୟରେ ଟିକେ ଜାଣିନଥିଲି।
ହଁ ଆମେ ସବୁ ଆ ମାନେ ମୁଁ ନା। ସବୁ ଧର୍ମ ବିଷୟରେ ନାଇଁକି ଆଉ ଜାଣିବାକୁ ଟିକେ ଇଚ୍ଛା କରେ ଆଉ ଆରେ ଆମେ ଯ
ହଁ ନିହାତି ଆମେ ଆମେ ତ ଭାରତ ଭତ ବାସୀ ଆମର ସର୍ବ ଧର୍ମ ସମ୍ମାନ ଆମ ପାଇଁ। ତେଣୁ ଆମେ ସବୁ ବିଷୟରେ ଜାଣିବା ଆବଶ୍ୟକ।
ଆବଶ୍ୟକ ଆମେ କଣ ସମସ୍ତେ ଭାରତୀୟ ନା?
ହଁ ଧର୍ମ ନିରପେକ୍ଷ ଦେଶରେ ଆମେ ରହୁଛେ ଯେତେବେଳେ। ମତେ ମଧ୍ୟ ବହୁତ ମାନେ ଇଚ୍ଛା ପ୍ରକାଶ କରେ ମୁଁ। ସବୁ ଧର୍ମ ବିଷୟରେ ଟିକେ ଜାଣିବାକୁ।
ହଁ ଆମେ ସନା ନା ଦେଇଛେ କିନ୍ତୁ ଗୋ ଗୋଟେ ତ ସେ ମାନେ ପ୍ରଭୁ ଅଟନ୍ତି ନା?
ତ ସମ
ଜଣେ ଅଛନ୍ତି ଆମେ ସୃଷ୍ଟି ତାଙ୍କେ ସୃଷ୍ଟି କରିଛନ୍ତି ସବୁ ବିଷୟ ତାଙ୍କେ ଅଛନ୍ତି କହିକି ଆମେ କିଏ କୋଉ ପ୍ରକାର ଆମେ ତାଙ୍କୁ ବିଶ୍ୱାସ କରୁଛୁ ଆମେ କେମିତିକା ଇଏ କରୁଛୁ? ତାଙ୍କଙ୍କୁ ଉପାସନା କରୁଛୁ।
କିଏ ଯିଏ ଯୋଉ ରୂପରେ ତାଙ୍କୁ ଡାକିଲା ଆଉ।
ଡାକିଲା ଆଉ ବିଶ୍ଵାସରେ ଯିଏ ଯଅ ଇଏରେ ଡାକିଲା ନିଶ୍ଚୟ ତାଙ୍କର ମାନେ ଶୁଣନ୍ତି ସେ ଈଶ୍ୱର ଶୁଣନ୍ତି ଆଉ ବିଶ୍ଵାସ ଯିଏ ଆଉ ତା ଲାଇଫ ନିଜ ଜୀବନରେ ଯିଏ ମାନେ ଯାହାକୁ ଗ୍ରହଣ କଲା ବିଶ୍ଵାସରେ। ସେ ତାଙ୍କକୁ ଗୋଟେ ବିଶ୍ଵାସ କଲା ଆଉ।
ହଁ ନିହାତି। ଆଜି ତ ଆମର ଏଠି ଆମର ଶୁକ୍ରବାରେ
ହଁ।
ମା ସନ୍ତୋଷୀଙ୍କୁ ପୂଜା କରନ୍ତି ସମସ୍ତେ।
ହଁ ହଁ ହଁ।
ନିଏ ଉପବାସ କରନ୍ତି। ପୂଜା କରନ୍ତି ଫଳମୂଳ ଖାଇକି ସ ସବୁ ରୁହନ୍ତି ଶ୍ରୁ ଶୁକ୍ରବାର ଦିନ।
ହଁ ହଁ ହଁ।
ହଁ।
ଯେମିତି ଏବେ ତମେ କହିଲ ଆମର ବି ଜାଣିଥିବ? ଏ ଯୋଉ ଆମର ଯୋଉ ପଡେଜ ଆଉ ଆମର ଅ ଗୁଡ୍ ଫ୍ରାଇଡେଟା। ଶୁଣିଥିବେ ତ ଇଷ୍ଟର ପୂର୍ବରୁ ଯୋଉ ଆମର ହଁ। ସେମିତି ଆମର ହଁ ଆମର ବି ସେମିତି। ତି ପୁରା ଉପବାସ ରୁହନ୍ତି ଶୁକ୍ରବାର ଦିନ ମାନେ ବିଶ୍ଵାସ ରେ ଆଉ।
ହଁ ଭଗବାନଙ୍କ ପ୍ରତି ସେ ଦିନ ଟାକୁ ସମର୍ପଣ କରନ୍ତି ଆଉ।
ହଁ ମାନେ ଆ ଆଧ୍ୟାତ୍ମିକ ରୂପରେ। ଆଉ ନିଜ ବିଶ୍ଵାସ ରେ ଉପବାସ ରେ ଡାକନ୍ତି ଆଉ।
ହଁ ନିହାତି ଉପବାସ ର ଅର୍ଥ ହେଲା ଆମେ ସବୁ କିଛି କୁ ଆଗ କରିକି ଭଗବାନଙ୍କ ନିକଟରେ ସମର୍ପଣ କରିବାଟା
ଯେମିତି ଯିଏ ବିଶ୍ଵାସ କଲା ଆଉ ଆଗ କାଳରେ କଣ ଏବେ ସେନା ଆମର ସବୁ ଏବେ ମାନେ ଡକ୍ଟର। ହଁ ମାନେ ନର୍ସ ମାନେ। ଏବେ ମାନେ ସବୁ ବାହାରିଲେ କିନ୍ତୁ ସେ ଟାଇମ ରେ ତ ଡକ୍ଟର ନର୍ସ। କହିଲେ କେହି ନଥିଲେ କି ବିଶ୍ଵାସରେ ଲୋକମାନେ ସୁସ୍ଥତା ହଉଥିଲେ।
ଉଁ ନା। ସେ ଭଗବାନଙ୍କର ବିଶ୍ଵାସ ଆଉ ସେ ଆମର ଚେରମୂଳି ଔଷଧି ଯାହା ଥିଲା।
ସେଠି।
ସେଥିରେ ସବୁ ରୋଗ ଭଲ ହଉଥିଲା।
ହଁ। ତାପରେ ଏବେ କଣ ହେଇଯାଉଛି ନା ସମସ୍ତେ ସବୁ ସାର ଦିଆ ଖାଇଦେଲୁ।
ହଁ ତାପରେ ଆଉ ଗୋଟେ ଜିନିଷ କଥାରେ ଅ ଛି ମାନିଲେ ଭଗବାନ ନ ମାନିଲେ ପଥର ସେଇଭଳି ଆଉ। ଯୋଉମାନେ ମାନୁଛନ୍ତି ସେମାନେ ଭଗବାନଙ୍କ ମହିମା ଟା ଦେଖୁଚନ୍ତି। ଆଉ ଯୋଉମାନେ ନ ମାନିବେ ସେମାନଙ୍କ ପାଇଁ କିଛି ନାହିଁ ସେଇଟାଉ।
କିଛି ନାହିଁ ଆଉ।
କିଛି ଜଣ ଥାଆନ୍ତି ନା କହିବେ ପଥର ପୂଜା କଲେ କଣ ହବ ଏ ଫଟୋ କୁ ମାନିଲେ କଣ ହବ? ସେ ନାସ୍ତିକ ବୁଦ୍ଧି ଭି ଥାଏ କିଛି ଜଣଙ୍କର।
ହଁ।
ହୁଁ।
ସେଥିପାଇଁ ଲୋକମାନଙ୍କୁ କେମିତି ଆମେ ସଚେତନ ରହିବା ଏବେ। ସବୁ ବର୍ଷା ହଉଛି କେମିତି କଣ ପାଣି ଜମୁଚି? ଆଉ ଲୋକମାନୋନ ଖାଇବା ପିଇବାର ଯତ୍ନ ନେବାର ଅଛି ପାଣି କ ଫୁଟେଇକି ପିଇବାର ଅ
ହୁଁ ନହେଲେ ଏବେ ଟାଇଫଏଡ ମ୍ୟାଲେରିଆ ବି ବ୍ୟାପିବ ସବୁଆଡେ।
ହଁ ନଦୀ ନାଳ ର ପାଣି ପିଇବେନି।
ହଁ ଆଉ ପୁଣି ବର୍ଷା ହେଲେ। ଆମର ଏଠି ମାନେ ଆମ ସାହିରେ।
ହଁ।
ବର୍ଷା ହେଇକି ସେ ଆମର ଗୋଟେ ଏଇଠି ଡ୍ରେନ୍ ଗୋଟେ ଯାଇଚି।
ହଁ ହଁ।
ହେଲେ ସେ ଡ୍ରେନ କୁ ସଫା କରୁନାହାନ୍ତି ଆଉ ଆସିକି।
ହଁ।
ସେ ପାଣି ଜମି ଜମି କିି ଥିଲା ହେଲେ ଯେତେ ଅ ଅଧିକା ଏବେ ବର୍ଷା ହେଲା ଦି ଦିନ ହେଲାଣି ସେ ଡ୍ରେନ ର ପାଣି ଯାଇକି ଲୋକଙ୍କ ଘରେ ପସୁଛି ଏବେ ସବୁ।
ହଁ ହଁ।
ସେ ଡ୍ରେନ ପାଣି ସେମାନେ ପୁଣି ଲାଗିବେ ନା ସେ ପାଣିରେ। ସେ ସବୁ ରେ ଆସିକିନା ସେମାନଙ୍କୁ ବିଭିନ୍ନ ପ୍ରକାର ରୋଗ ହୋଉଚି।
କାଛୁ କୁଣ୍ଡିଆ ହବ ସ୍କି ଆମର ଇଏ ଚର୍ମ ଇଏ ହେବ ହବ ସବୁ ବିଷୟରେ
କେତ୍ କେତେ ପ୍ରକାର ଭୂତାଣୁ ସେଥିରେ ଥିବ। ତେଣୁ ଆମ ପରିବେଶବି ଆମେ ସଫା ରଖିବା ଆବଶ୍ୟକ।
ନିହାତି ନିହାତି।
ହୁଁ
ନିଜେ ସ୍ବସ୍ଥ ନିଜେ ଫାଷ୍ଟ ଯତ୍ନ ରଖିକି ନିଜେ ଫାଷ୍ଟ ସୁସ୍ଥ ଅ ଉଁ ରହିଲେ ଅନ୍ୟମାନେ ବି ଆମର ଦେଖିକି ଶିଖିବେ ଆମେ ଯଦି ନି ଜେ ଯଦି ନିଜେ ଶିଖିବାନି ନିଜେ ଯଦି ଆମେ କରିବାଗି
ହଁ
କହିଲେ ଆ ଲୋକମାନେ କରିବେନି। ଆଉ ଏବେ ଲୋକମାନଙ୍କୁ ବୁଝିବା ବୋହୁତ କଷ୍ଟ।
ହଁ ସିଏ ଯାହା ବୁଝିଥିବେ ସେୟା ଆଜିକାଲିଆ ଆପଣ ମାନେ ଯୋଉମାନେ ଅଶିକ୍ଷିତ ହେଇଥିବେ ସେମାନଙ୍କୁ ସିନା ବୁଝେଇ ପାରିବେ। କିନ୍ତୁ ଯୋଉମାନେ ଶିଖିତଙ୍କୁ ବୁଝେ ପାରିବେନି। ସିଏସବୁ କହିବେ ମତେ ସବୁ ଆସୁଚି।
ହଁ ହ
ଇ ସେ ଭୁଲ କରୁଥିବେ। କିନ୍ତୁ ଆପଣ ଯଦି କହି ବେ ସେ ଏଇଟା କହିବେ ତୁ ବେଶୀ ଜାଣିଛୁ ମତେ ସବୁ ଆସୁଛି କହିବେ। ଏଭଳିବି ସବୁ ଅଛି ଆଉ। ତେଣୁ ଆମେ ସବୁ ଜିନିଷ ବୁଝିକି ନି ଯେ ସଚେତନ ରହିବାଟା ଆବଶ୍ୟକ।
କେମିତି କଣ ଆମେ ସଚେତନ ରହିବା ଆଉ ସବୁ ବିଷୟରେ ଆମେ ଯଦି ସବୁ ଗାଁ ସାହି କୁ ଯାଇକି ଲୋକମାନାନଙ୍କୁ ଆମେ କହିବା ପାଣି କେମିତି ଜମୁଚି ସେ ଜାଗାରେ ମଶା ମାଛି ହେବ ସତର୍କ ରହିବେ।
ଓ ସଫା କରିବା।
ଏବେ ଛୋଟ ଛୋଟ ପିଲାମାନୋନେବି ରହୁଛନ୍ତି। ଗର୍ଭବତୀ ମା ମାନେବି ରହୁ ଛନ୍ତି ସେମାନଙ୍କରବି ଯତ୍ନ କେମିତି ନେବେ?
ହୁଁ।
ପାଣି ଆମର ଯଉ ଭଲ ପାଣି ଆମର ସବୁଠୁ ଭଲ ପାଣି ଆମର କଣ? ଆମେ ଏଇ ନଳକୂଅ ପାଣି କୂଅ ପାଣିକୁ ଆମେ ବ୍ୟବହାର କରିବା। ଗାଁ ଗହଳିରେ ଯାଇକି ନଦୀ ନାଳର ପାଣି ବ୍ୟବହାର କରିବାନି ଯ ଦ୍ୱାରା ଯାହାହୁଅ ହେଇଯିବ। ତେବେ ଡାଇରିଆ ହେବାରତ ବୋହୁତ ମାନେ ଅଧିକ ହିଁ ଚାନ୍ସେସ୍ ଅଛି।
ହୁଁ ଡାଇରିଆ ଆଉ ଆମର ଟାଇଫଏଡ।
ହଁ।
ଏବେ ବର୍ଷା ଦିନେ ଏଇ ଦିଟା ଜିନିଷ ବୋହୁତ ହବ। ମେଡିକାଲରେ ବୋହୁତ ପେସେସ୍ ଆସିବ।
ସଚେତନ ସୂଚେତନ ସତର୍କ ରହିବା ଆଜିକାଲିତ ସବୁ ବିଷୟରେ ଏଇଠି ଗାଁ ଗାଁ ଜାକରେ ସାହିିରେ ପ୍ର ତେକ ଆଉ ପଞ୍ଚାୟତିରେ ପ୍ରଚାର କରାହଉଛି ଆମର ଆଶା ମା ମାନଙ୍କୁ ରଖା ହେଇଛି ଅଙ୍ଗନବାଡି ଦି ଦିଦିମାନଙ୍କୁ ତାଙ୍କେ ସବୁ ବିଷୟରେତ
ଦିଆହଉଛି ତା ଅନୁସାରେ ସେମାନେ ମଧ୍ୟ ବାଣ୍ଟୁଛନ୍ତି।
ହଁ। ଆଉ କୂଅ ପାଣିଯାକ ତାପରେ ପାଣିଯାକ ଯଉଠି ଆଉ ସେଇ ସେ ଯାକରେ ବ୍ଲିଚିଂ ପାଉଡର, ପକେଇକି ପାଣି ପିଇବା ଆବଶ୍ୟକ ପାଣି ସବୁ ପଶିଯାଏ ନା ପାଣି।
ହଁ, ବର୍ଷା ପାଣି ବାହାର ମହିଳା ସ